ହାଲୋ ହଁ ବିଭୁ ଭାଇ କୁହ ଭାଇ ନମସ୍କାରେ ଭାଇ ନମସ୍ କାର୍
ଶୁଭ ସକାଳ।
ଭାଇ ଶୁଭ ସକାଳ ଭାଇ ଆଉ କଣ କେମିତି ଅଛ?
ଭଲ ଅଛି ବନ୍ଧୁ ତମେ କେମିତି ଅଛ?
ମୁଁ ମଧ୍ୟ ଭଲ ଅଛି ଆଉ ସକାଳୁ ସକାଳୁ କଣ ନାସ୍ତା କରିଲ?
ଆଜି ଆଳୁ ପରଟାକୁ ତା ସହିତ ଦହି ଦହିରେ ଟିକେ ଚିନି ପକାଇ ଆଚାର ଟିକେ ଖାଇଦେଲି ରାଗ ଆଚାର ତମେ କଣ ଖାଇଲ?
ଆଉ ମୁଁ ତ ଏବେ ବର୍ତ୍ତମାନେ କିଛି ଖାଇନାହିଁ। ମୁଁ ତ ଖିଆ ପିଇ ତ ବହୁତ କମ୍ କରିଦେଲିଣିି। ତମର ଅବସ୍ତା ଦେଖିଲି ମୁଁ ତମେ ତ ବହୁତ ମୋଟ ହେଇଗଲଣି। ତେଣୁକରି ମୁଁ ଖିଆ ପିଆ ବହୁତ୍ କମ କରିକି ଏବେ ବହୁତ୍ ଧାଇଟିର ଅଛି ମୁଁ।
ମଣିଷ ମାତ୍ରକେ ଜନ୍ମ। ଆଉ ବନ୍ଧୁ ତମେ ଆଜି ଖାଇବନି ତ କେବେ ଖାଇବ ପଇସା ରଖିଲେ କଣ ହବ?
ପଇସା ଆମେ ରଖୁଚୁ ନା ତମେ ରଖୁଚ?
ଆଉ କଣ କୁହନ୍ତୁ କଉଚି? କୋଉ ବିଷୟରେ ଗୋଟେ ଚର୍ଚ୍ଚା କରିବାକୁ ମୁଁ ଆପଣଙ୍କୁ ଫୋନ୍ ଟା କରିଥିଲି ଆଜି। ସେ -ସେଇ ଲଳିତ ବାବୁ କହୁଥିଲେ ଗୋଟେ ବଣଭୋଜି ଲଳିତ ବାବୁ କହୁଥିଲେ ବଣଭୋଜି କରିବା ପାଇଁ ମୁଁ ତମକୁ ଫୋନ୍ ଟା କରିଥିଲି କେବେ କଣ କରିବା ତାର ପ୍ଲାନିଂଟା ଷ୍ଟ୍ରକ୍ଚର ବନେଇବା ପାଇଁ।
ଆ-ଷ୍ଟକଚର -ଷ୍ଟକଚର ତ ଆମେ ବନେଇବା। ଆମେ ବଣଭୋଜିଟା କରିବା ଅଗଷ୍ଟ ଚଉଦରେ।
ଅଗଷ୍ଟ ଚଉଦରେ କେଉଁଠାରେ କରିବା?
କରେ ସ୍ୱରୀ ମନ୍ଦିରରେ କନ୍ କରିବା।
କରେଇ ଶୁଣି ତ ବହୁତୁ ମୁଁ କହୁଚି ଆମର ହଁ ଘୋଡ଼େଇ ଶୁଣି ନହେଲେ କରେଇ ଶୁଣି କଉଟାରେ ବି ଗୋଟେ କରିଦବା। ଆମର ସୋମପୁର୍ ପାଖରେ ସେଟା କଉ ମନ୍ଦିର ଘୋଡେଇ ଶୁଣି।
ଘୋଡେ଼ଇ ଶୁଣି ମନ୍ଦିର।
ଘୋଡ଼େଇଶୁଣି ରେ କରିଦବା ବୁଝିଲେ।
ହଉ ହଉ ଠିକ୍ ଅଛି ଠିକ୍ ଅଛି ଘୋଡ଼େଇଶୁଣି ମନ୍ଦିରରେ ଆଇଁଷ ଟା ହବ ନା ନାଇଁ ସେଇଟା ପଚାରିବାକୁ
ହୋଉଚି ହୁଏ ହୁଏ ଆମେ ଆର୍ ଥର ଗତ ଥର ଚିକେନେ ତରକାରୀ ସହିତ ଭାତ କରିଥିଲୁ ବଢ଼ିଆ ଟେଷ୍ଟି ଲାଗିଥିଲା। ମନ୍ଦିର୍ ରେ ହେଲା। କଣ ପାଇଁ ବେଲେ ସେଟା ଗୋଟେ ଦେବୀ ମନ୍ଦିର ସେଇଟେ ସବୁ ହୁଏ କରିଲେ ହୁଏ।
ଭାଇ ଖାଲି ଭାତ, ଡାଲି, ଚିକେନେ କରିବା ନା ଆଉ କଣ କରିବା?
ଉଁ ତା ସହିତ ଚିକେ-ଆମେ ଚିକେନ କରିବାନି ଚିକେନେ ଖାଇଲେ ଦେହ ଖରାପ୍ ହୋଇଯିବ। ତ ଆମେ ମଟନ୍ ଟିକେ କରିବା। ମଟନ୍ ସହିତ ଚିଙ୍ଗୁଡ଼ି ଟିକେ କଷା କରିକି ଖାଇଦବା ଆଉ।
ଆଉ ଭେଜ୍ ରେ କଣ କରିବା?
ଭେଜ୍ ରେ ପନିର୍ ଚିଲ୍ଲି କରିଦବା। କଣ ପାଇଁ ବେଲେ ପନିର୍ ଚିଲ୍ଲୀ ନହେଲେ ଛତୁ ରାଇ ଏଇ ଦୁଇଟା ମଧ୍ୟରୁ କୋଉ ଗୋଟେ ଆଇଟମ୍ କରିଦବା।
ନା ମୁଁ କହୁଚି ଦିଟି ଯାକ କରିଦବା ବୋଲି।
କଣ ପାଇଁ ଗଲେ ଆମର ଆଶିଷ ର ରଥ ଆସିବେ ଆସୁ ରଥ ଆସିବେ ତ ତାଙ୍କ ପାଇଁ ପ୍ରହ୍ଲାଦ ସେଠି ଆସିବେ ସେମାନଙ୍କ ପାଇଁ ସାଧା କରିବା ଉ ଆଉ କରିବା ପଡିବ ତ ମୁଁ କହୁଚି କରିଦବା ଆଉ।
ହୋଉ ଠିକ୍ ଅଛି କିଛି ଅସୁବିଧା ନାଇଁ। ତାହେଲେ ଆମେ ତ ମଟନ୍ କରିବା ମଟନ୍ କିଲେ ହଁ- ହଁ।
ବେଶୀ ଆଇଟମ୍ ଟା କରିଦେଲେ ଲଳିତ ପାଇଁ ଅସୁବିଧା ହବ ସିଏ ରନ୍ଧାରନ୍ଧିରେ ପ୍ରୋବ୍ଲେମ୍ ହବା। ଗତ ଥର ଆମେ ଏତେ ସବୁ କରିଦେଇଥିଲେ ସିଏ ବହୁତ୍ ବିଜାରେ ହେଇଯାଇଥିଲା।
ଆରେ ଖାଲି ଲ- ଲଲିତ କଣ ରାନ୍ଧିଲେ ହବ। ତମେ ତ ଲେଟ୍ ରେ ଆସୁଚ ସଉକିନିଆ ପିଲା ଖାଇକିରି ପଳଉଚ ପ୍ଲେଟ୍ ମଧ୍ୟ ଧୁଆ ଧୁଇ କରୁନ। ତମେ ଖାଲି କଥା କହୁଚ ଆରେ ଲଲିତି ରାନ୍ଧିବ ତାହେଲେ କେମିତି ହବ ସବୁବେଳେ କଣ ଲଲିତି ଥିବ। ତମକୁ ମଧ୍ୟ ସାହାଯ୍ୟ ଟିକେ କଲେ ସିନା ତମେ ଆଗକୁ ବଢିବ ତମେ ସାହାଯ୍ୟ ଫାହାଯ୍ୟ କିଛି କରିବନି। କଷ୍ଟ ପଡିବାକୁ ରାଜି ହବନି ଖାଲି ବଣଭୋଜି କଲେ ହବ। ପଇସା ପତ୍ର ତା
ହଁ ହୋଉ କ କଥାଟା ବୁଝିଲି ଏଥର ମୁଁ କରିବି ହେଲା ମୁଁ ଏଥିରୁ ସାମାନ୍ ଫାମାନ୍ ଆଣିକି ମୁଁ ସକାଳଠୁ ପଳେଇବି ସେଇ ଜାଗାରେ ଧୁଆ ଧୁଇ କରିବି ହଣ୍ଡା ହାଣ୍ଡି। ତମେ ମାନେ ଆସିବ ଆସିଲେ ଆରମ୍ଭ କରିବା ଆଉ।
ଆଉ ଠିକ୍ ଅଛି ଭାଇ ଆଉ ତମ ଘରେ ଯ କବା ଖ କରୁଥିଲୁ କବ ଗୁଡାକ ମଧ୍ୟ ବହୁତ ଭଲ ଲାଗିଥିଲା। ତ ମୁଁ କହୁଛି ଆଉ ଥରେ ପୁଣି ଥରେ କଦଳିଟା କରିବା ବୋଲି।
ଅଭାବ କରିବେ ମୁଁ ମାସେ ଖଣ୍ଡେ ଗଲେ ଏଇ ସବୁ କରିବା ଆଉ କେବେ କଣ ଖାଲି କରିକି ଖାଉଥିବା ଆଉ କଣ। ଗୋଟେ ଦିନି ପ୍ଲାନିଂ କରିଦେଇଛି ଗୋଟେ ଦିନ ତ ଭାତ ଡାଲି ମଟନ ଚିଙ୍ଗୁଡ଼ି କରିବା। ଆଉ ଗୋଟେ ଦିନି କବାବ କରିବା। ଆ। କବାବ?
ଆଚ୍ଛା ଆଚ୍ଛା ତାହେଲେ ବିଭୁ ଭାଇ କବାବ ଯୋଉ ଆମେ କରିବୁ ତା ତ ଆମେ ଯୋଉ ସେଇ ଯୋଉ ଗୋଟେ ବନେଇଥିଲେ ଖାଡିରେ ଯୋଉ ଜାଲି ଦେଇକିରି ଯୋଉ ଷ୍ଟଲ୍ ଟାକୁ ସେଇଟା ଅଛି ନାଁ ନାହିଁ ଆଉ?
ସେଇଟା ଅଛି ତାର ଖାଲି ଭଲ ସେଇ ସବୁ ଷ୍ଟାଣ୍ଡଟା ଅଛି ଆମେ ହବ ଯଦି ତାର ଯୋଉ ଜାଲିଟା ଲାଗିଥିଲା ସେ ଜାଲିର ସେ ଜାଲି ଟା ଚେଞ୍ଜ୍ କରିଦବା ଜାଲିଟା ଚେଞ୍ଜ୍ କରିକି ନୂଆ ଜାଲି ଆମେ ଯଦି ପକେଇଦେଲେ ଭଲ ହେଇ ଥାନ୍ତା ମୁଁ ଭାବୁଛି ଘରେ କହିଲେ କହିଲେ ତମେ ଆଉ ଥରେ କ କରିବ ଆଉ ଥରେ କରିଦବ ଏଇଟାରେ ୟୁଜ୍ କରିକି।
ହଉ ଠିକ୍ ଅଛି ଆମେ ଜାଲିଟାକୁ ଚେଞ୍ଜ୍ କରିଦେବା। ତାହେଲେ ତମେ ତ ଉଭୟ ବଣଭୋଜି କଥା ହେଲା ଆଉ କଣ ବୁଲାବୁଲି କରିବାକୁ ଯିବା ନା କାଲି ବଣ ଭୋଜି କରିବା?
ଗଲେ ବଣଭୋଜି କରିବା ହବ ଯଦି ପୁରୀ ଆଉ ଥରେ ଜଗା ପାଖକୁ ଯାଇକି ଦର୍ଶନ ଟିକେ କରିଦେବା।
ତମେ ଆସିବ ତମେ ଯୋଉ ଅଛ ସୁରାଟରେ ତମେ ଆସିବ ନାଁ ଆସିବନି?
ଆସିବି ଆସିବି ନା ଆସିବିନି କାହିଁକି।
ଆରେ ମୁଁ ଯାହା ଶୁଣିଥିଲି ତମ ମାଲିକ ତମକୁ ଛୁଟି ଦଉନି ତମେ ତ ବହୁତ ପୁରା ଠକ ନା। ଛୁଟି କରିକି କାମକୁ ଯାଉନ।
ମାଲିକ କିଏ ଆମର ମାଲିକ ହଉଛି ସରକାର ଆମର ମାଲିକ ହଉଛି ସରକାର। ସରକାର ତ ଆମର ତ ଛୁଟି ଥାଏ ନା
ଆଚ୍ଛା ଆଚ୍ଛା ସରକାର ଛୁଟିରେ ତମେ ଆସିବ?
ଛୁଟିରେ ଆସିବି ଆଉ ତମେ ଯୋଉ ମୁନିସିପାଲର୍ଟି ଅଫିସ୍ ରେ ଯୋଉ କାମ କରୁଥିଲ ଆଉ କେତେ ପ୍ରମୋସନ୍ ହେଲା ନାଁ ସେ ପାଞ୍ଚ ହଜାରରେ ଏବେ ଅଛ ଏପର୍ଯ୍ୟନ୍ତ?
ପ୍ରମୋସନ୍ ନାହିଁ ମୁଁ ମୁନିସିପାଲିର୍ଟି ଅଫିସ୍ ରେ ଚାକିରି କରୁଥିଲି ସେଇ ଚାକିରୀକୁ ମୁଁ ଏବେ ଛା ଛାଡିକି ମୁଁ ମୋ ନିଜର ବାଣିଜ୍ୟ ବାଣିଜ୍ୟ ମାନେ ସରି ବେପାର କରିବା ଷ୍ଟାର୍ଟ କରି ସାରିଲିଣି ମୁଁ ଏବେ କଲି ବେପାର କରୁଛି। ପାଖାପାଖି ଆମର ଗୋଟେ ବହୁତ ଗୁଡେ
ବାଲ୍ଟି ବାହାରିଲା ଭଲ ଘ
ଭାଇ ଭଲ ଦରମା ଦେଲେ କଣ ହବ ମତେ ବହୁତ ଆଗକୁ ବଢିବାର ଥିଲା ବିଜନେସ୍ କରିଲେ କଣ ମୁଁ ନିଜ ନିଜର କରିବି ମୁଁ ମୋର ବୁଲା କ ବୁଲାବୁଲି କରିପାରିବି ଏବେ ତ ନି ନିଜେ ଛିଡା ହେଇ ପାରିବି ଠିକ୍ ଭାଇ ଆଉ ବଣଭୋଜି କରିବି ଯେଦି ମୁଁ କଣ ଯାଇପାରିବି ସମୟ ଦେଇକି। ତିନୋଟି ଯାକ କିନ୍ତୁ ଯଦି ମୁଁ ବାଣିଜ୍ୟ ବେପାର ମୋ ନିଜର ବେପାର ଥିବ ମୁଁ କୋଉ ଲୋକଙ୍କୁ କହିକି ରଖିବି ଏବଂ ମୁଁ ଯାଇକିରି ସମୟ ଦେଇପାରିବି ତେଣୁକରି ମୁଁ ମୋ ବେପାର ଷ୍ଟାର୍ଟ କରିଲି ମୁଁ ଗୋଟେ ଆମର ପାଖାପାଖି ଗୋଟେ ପଚିଶି ମାଣ ବିଲ ଅଛି ସେ ବିଲକୁ ମୁଁ ଫାଇଦାରେ କରିବି। ଫାଇନା ନିଜର କରିକି ବି ବହୁତୁ ଚାଷ କରିବି ଚାଷ କରିକି ଯୋଉ ପନିପରିବା ବାହାରେ ସେ ପନିପରିବା ମୁଁ ଆମ ଦୋକାନ ରେ ବିକେ। ତ କୋ କୌଣସି ଲୋକ ମଧ୍ୟ ମତେ ସାମାନ ଦିଏନି ତ ତେଣୁକରି ମୁଁ ବହୁତ ଏବେ ଫାଇଦାରେ ଅଛିି ସେଥିପାଇଁ ଚାରି ଚାକିରି ଛାଡିବାର ମୋର ନିପ୍ ନିଷ୍ପତ୍ତିଟା ବହୁତ ଭଲ ହେଲା।
ଏମିତି ଏମିତି କଥା ନାଇଁ ବୁଝିଲି ଯେ
ହଁ ଭାଇ ଏମିତି କଥା। ଆଉ ତମ ଉପରେ ଯୋଉ ଚୋରି କେଶ୍ ଟା ଲାଗିଥିଲା ସେଇଟା ଉଠିଲା ନା ନାହିଁ?
ହାଲୋ ଭାଇ କୁହନ୍ତୁ। ହାଲୋ ବିଭୁ ଭାଇ
ମୁଁ କୋଉ ବିଷୟରେ
ଭାଇ ତମ ଉପରେ ଯୋଉ ଗୋଟେ ଚୋରି କେଶ୍ ଟି ଲାଗିଥିଲା ମୁଁ ପଚାରୁଛି ସେ କେଶ୍ ଟା କଣ ହେଲା?
ସେଇଟା ଭୁଲରେ ଲାଗିଥିଲା ସେଇଟା ବହୁତ ନା ତାପରେ ସେଇଟା ସମାଧାନ ହେଇଗଲାଣି କିଛି ଅସୁବିଧା ନାହିଁ ଏବେ ସବୁ
ସମାଧାନ ସମାଧାନ ହେଇଗଲା? ଆରେ କାହାକୁ କେତେ ପଇସା ଦେଲ? ନା ତମେ ନିଦୋଷ ନିଦ ଛା ନିଦୋଷ ସାବିତ ହେଲ ନା ପଇସା କେତେ ଦେଇକି ଫିଟିଲ?
ନାଇଁ ନିର୍ଦୋଷ ସାବିତ ହେଲି ନିର୍ଦୋଷ ସାବିତ ହେବାକୁ ପଡିଲା।
ନିର୍ଦ୍ଦୋଷ ସାବିତ ହେଲ ତ ମୁଁ ଜାଣିଥିଲି ତମେ ଏମିତି କିଛି ଚୋରି ଫୋରି କାମ କରୁନ। କିନ୍ତୁ ସେ ଲୋକ ତମକୁ ଫସେଇ ଦେଇଥିବ ଆଉ।
ସେଇ କଥା ପରା ବାହାରକୁ ଯିବାକୁ ଏବେ ବହୁତ ଡର ଲାଗେ। ହେଲେ ବି ମୁଁ ସମୟ କାଢ଼ିକି ଛୁଟିରେ ଗଲେ ତୁମ ବଣଭୋଜିଟା ନି ନିଶ୍ଚୟ କରିବା।
ନିଶ୍ଚୟ ନିଶ୍ଚୟ କରିବା ଭାଇ ତାହେଲେ ବିଭୁ ଭାଇ କୁହନ୍ତୁ ଯେ ଯଦି ଆମେ ବଣଭୋଜି କରିବା ଆମେ ପାଖାପାଖି ଦଶ ଜଣ ଆସିବା ତାହେଲେ କେତେ କଣ ଚିକେନ୍ କେତେ ସରି ମଟନ୍ କେତେ କିଲୋ ଆଣିବାକୁ ପଡିବ ପନିର କେତେ କିଲୋ ଆଣିବାକୁ ପଡ଼ିବ ଆଉ ବାକି ପିଆଜ ଟମାଟ୍
କିଏ ଯିବ? ଆମ ହିସାବରେ କିଏ କିଏ ଯିବ ତମେ ମୁଁ ଶ୍ରୀକାନ୍ତ, ସନ୍ଦୀପ, ଲଳିତ ଆମେ ପାଞ୍ଚ
ଆଉ ପ୍ରହ୍ଲାଦ ଭାଇ ଆଶିଷ
ପ୍ରହଲ୍ଲାଦ ତ ତାଙ୍କେ ତ ନନ୍ ଭେଜ୍ ଖାଇବେନି ତାଙ୍କର ଭେଜ୍ ଟିକେ ଖାଇଦେବେ। ଏଇଟା ଅଲଗା ଆମେ ପାଞ୍ଚ ଜଣ ବଲେ କିଲେ ମଟନ ଆଣିଦବା
ପାଞ୍ଚ କିଲୋ ମଟନ୍ ଟା ହେଇଯିବ ମତେ ଲାଗୁଛି ପାଞ୍ଚ ଜଣ ପାଇଁ କିଲୋ ମଟନ ହବନି ଆରେ ଘରେ ଆମେ ତିନି ଜଣ କିଲେ ମଟନ୍
ନହେଲେ ଯଦି କିଲେ ଦେଢ଼ କିଲେ ମଟନ୍ କରିବା ତାହେଲେ ଆଉ ଯୋଉ ଚିଙ୍ଗୁଡ଼ି
ସାଢ଼େ ଦୁଇ କିଲୋ ଅଢ଼େଇ କିଲୋ ମଟନ ଆଣିଲେ ହବନି।
ଅଢ଼େଇ ଦି କିଲୋ ମଟନ ନାଇଁ ଏବେ ପଇସା ନାହିଁ ଦେଖିବା କଣ ହଉଛି ଆଗକୁ।
ଆରେ ପଇସା ନାଇଁ ତମେ ତ କାମ କରୁଛ ପଇସା ଧରିକି ଆସିବ ନା ହଁ କୁହନ୍ତୁ।
ମୁଁ କଣ କହୁଛି ଆମେ ମଟନ କରିବା ଆମେ ଲଳିତ ଯୋଉ କହୁଥିଲା ତା ଘର ପ୍ରତିଷ୍ଠା ଆଉ ଅଧ କିଲେ ଚିଙ୍ଗୁଡ଼ି ଦବ ପାଆଁଶଟଙ୍କାରେ କଣ ଚିଙ୍ଗୁଡ଼ି ଫିଙ୍ଗୁଡ଼ି ଦବ ମୁଁ ତ ମୋ ବାଡେରେ ଦେବି ଅଧକିଲୋଟେ ମଟନ। ଶିକାନ୍ତ ଦବ ଅଧକିଲୋଟେ ମଟନ ଧର ଯୋଉ ଲଳିତ ଯୋଉ କହୁଥିଲା। ଚିଙ୍ଗୁଡି କା ଦବା। ବୁଝିଲ?
ଆଚ୍ଛା ତାହେଲେ ଠିକ ଠିକ ଅଛି। ଆମେ ମଟନଟା ଦେଢକିଲୋ କରିଦବା। ଆଉ ଲଲିତ ଯୋଉ ଚିଙ୍ଗୁଡ଼ି ଦବ। କିନ୍ତୁ ଲଲିତି ଲାଷ୍ଟ ସମୟ ମନେ କରିଦବ। କାରଣ ସିଏ ଆଜିକାଲି ବହୁତ ଠକ ଗଲାଣି ତ କଣ କରିବା ସିଏ ଯଦି ଲାଷ୍ଟ ସମୟରେ ମନା କରିଦବ ତାହେଲେ ଆମେ କୁଆଡ଼କୁ ହେବାନି।
ଚୁଙ୍ଗୁଡ଼ି ତମେ ତିନି ଚାରିଜଣ ଯୋଉ ରହିବ ମିଶିକି ଗୋଟେ ଅଧକିଲୋଟେ ଆଣିଦବ କଣ ଅସୁବିଧା।
ଆଉ ତମେ?
ମୁଁ ଦେବି ପରା ଅଧେକିଲୋ ମଟନ ଆଉ କେତେ ଦେବି?
ଆଚ୍ଛା ଆଚ୍ଛା। ଆଚ୍ଛା ଆଚ୍ଛା ଆରେ ତମେ ଏମିତି କେମିତି ହେଲେ ହବ। ତମେ ଅଧକିଲୋ ଯୋଉ ମଟନ ଦବ। ସେଇଟା ତମ ଖୁସିରେ ଦବ। ଆଉ ବାକି ଆମ ଯୋଉ ଫିଷ୍ଟ ପଇସାଟା ତମେ ମଧ୍ୟ ସହଯୋଗ କରିବ ନା କେତେ। ଆରେ ତମେ ଏମିତି ସ୍ପନ୍ସର କରିକି ଯଦି କମ ପଇସା ଦେଇକି ଫିଟିଯିବ। ତାହେଲେ ଚାଲକିତା ଚାଲକିତା ଆମକୁ ବି ଜଣା।
ଆଇରେ କି ଚାଲାଇକି ବନ୍ଧୁ? ମୁଁ କିଛି ବୁଝିପାରୁନି ଚାଲାକି କଥା କଣ? ତମେ ବହୁତ ମଜାଳିଆ ଲୋକ ହେଲା। ତମ ଭଉତୁ ମଜାଳିଆ।
ମୁବି ଶିଖିଲି।
ଆଉ କଣ କୁହ ଖବର? ଆଦିତ୍ୟ କଥା କଣ ହେଲା।
ଆଦିତ୍ୟ ଆଦିତ୍ୟର ପିଲା ଏବେ ହଁ ଆଦିତ୍ୟର ଗୋଟେ ପୁଅଟିଏ ହେଲା।
ଓହୋ ସିଏ ଆଇଲା କି ଏବେ? ଆମର ହାଇଦ୍ରାବାଦ ରୁ।
ହିଁ ଅଛି ହାଇଦ୍ରାବାଦରେ ହିଁ ଅଛି କଷ୍ଟ
ହେଲେ ଆମେ ବଣ ଭୋଜି କରିଲେ ବୋଧେ ସିଏ ବି ଆସିବ।
ଆରେ ଆଦିତ୍ୟ ଆସିବ ଆଦିତ୍ୟ ତ ମେନ ରୋଷେଇ। ଆଦିତ୍ୟ ଠୁ ଚିକେନ କରି କରି କରା ଶୁଣିବ ତମେ ଆସିନ କି?
ଆଉ ମୁଁ ଯାଇଛି କି?
ତମେ ଆସିନ ବହୁତ ଟେଷ୍ଟ କରିଥିଲା। ପାଖାପାଖି ଗୋଟେ ଦଶ ଜଣ ଲୋକ ସେଇ ଚିକେନ କୁ ହାତ ଚାଟିକିରି ଖାଇଲେ।
ଓହୋ ଏମିତି ନାଇଁ?
ହଁ।
ଓହୋ ହଉ ବନ୍ଧୁ ମୁଁ ରଖିଲି ମୋର ଅନ୍ୟ କାମ ଅଛି। ସରିଲେ ପ ପଛେ କଥା ହେବା।
ମୁଁ ଏଇ ତମେ ରଖିବା ପୂର୍ବରୁ ମୁଁ ତମକୁ ଅଭିନନ୍ଦନ ଜଣେଇବାକୁ ଚାହୁଁଛି। ତମ ଯୋଉ କେସଟାରୁ ତମେ ଫି ଟି ଯାଇଛ ସେଟା ଏବେ ମୁଁ ଅଭିନନ୍ଦନ ହଉ ଭାଇ ଜୟ ଜଗନ୍ନାଥ।
ବାଏ ବାଏ ତୁମେ ରଖ ରଖ।